ହ୍ୟାଲୋ। ହାଲୋ।
ହାଲୋ।
ହଁ
ହୁଁ କଁ କରୁଚୁ?
ଏଇ ବସିଛି।
କଁ କରୁଚୁ?
ବସିଚି।
ଓହୋ ଆଉ ତମର ରୋଷେଇ ସଇଲାଣି?
ଆମର ସଇଲାଣି।
ଟିକେ ଜୋରେ କହ ମତେ ଶୁବୁନେଇ କିଛି?
ମୁଁ କହିଲି ଆମର ସଇଲାଣି।
ଅଁହଁ। ଆଉ ରଜର ପ୍ଲାନିଂ କଣ?
ରଜର ପ୍ଲାନିଂ ରଜରେ ଦିନ ମାନେ ଯୁଆଡ଼େ ବୁ ବୁଲିଲେବି ଘରକୁ ଆସିକି ସନ୍ଧ୍ୟା ପରେ ଦୋଳି ଖେଳୁ। ଏଇୟା ପ୍ଲାନିଂ ଅଛି। ଶାଶୁ ଘର ଯିବାର ପ୍ଲାନିଂ ଅଛି।
ଓହୋ। ଆଉ କୁଆଡ଼େ ଯିବାର ନାହିଁ?
ଶାଶୁ ଘର ଯିବିବା।
ହୁଁ ସେଇଠିକି ଗଲା ମାନେ ସେଇଠି ଖସିଲୁ।
ନା ଫସିବିନି। ଶାଶୁ ଘରେ ଭଲନା ଜାଣିନୁ? ହେଟି ନିଜେ କରିବା ପାଇଁ ପଡ଼ିବ ହଁ ହଁ ସବୁ ନିଜେ ନିଜେ ଶିଖିବା ପାଇଁ ପଡ଼ିବ।
ବାସ୍ ଗୋଟେ ଭଲ ମଣିଷ ଦରକାର୍ ଆଉ ନାହିଁ?
ହୁଁ।
କୁହନ୍ତିନିନା ଭଲ ମଣିଷଟେ ହେ ଥିଲା ଆଉତୋ ଲାଇଫି ନର୍କରୁ ସ୍ୱର୍ଗ ଉଁ।
ଭଲ ମଣିଷ କୋଉଠି ମିଳିବେ?
ଭଲ ମଣିଷ ସେଟାତୋ ଭାଗ୍ୟ ହିସାବରେ ମିଳିବ।
ଭାଗ୍ୟଟା କେମିତି ଆସିବ?
ତୁଯେଦି ଭଲ କର୍ମ କରୁଥିବୁ।
ଭଲ କର୍ମ କେମିତି କରିବି?
ହୁଁ ସେଟାତ ତୁ କରିସାରିଥିବୁ। ହେଲା କର୍ମଣ କର୍ମ ଘେନି ଫଳ ମାଲୋ।
ସତରେ?
ଉଁ।
ମୁଁତ ଭାବିଥିଲି ଆଉ କିଛି।
ମତେ ମତେ ମୋ ଯୋଉ ଦିଅର କହିବେ କହିବେ ତୁ ତମେ ସୋଳ ସୋମବାରେ କରିଥିଲନା କଣ? ମୁଁ କହିଁନା ମୁଁ କିଛି ଓଷା ବାର ଏତେ କରିନି।
ହେନେ ସିଏ ନିଜେବି ଫିଲ୍ କରନ୍ତିକି ନାଇଁ ମୋ ଭାଇ ପୁରା ପରଫେକ୍ଟ।
ହ ହଁ ହଁ ନାଇଁ ସେ ଦେଖନ୍ତି ନା। ଆଖି ସାମ୍ନା ରେ କେୟାର ଟା।
ଅ ହଁ।
କେୟାର କରିବାର ଯୋଉ
ହେଲା ଆଉ। କେୟାର କରିବାଟା ଠିକ୍ ନା ଆଉ ସ୍ୱାମୀ ସ୍ତ୍ରୀ ର କେୟାର କରିବନି ଆଉ କଣ ବାହାର ଲୋକ ଆସିବେ କି? ସବୁ ଜିନିଷ ପରଫେକ୍ଟ ହବା ଦରକାର। ହଣ୍ଡ୍ରେଡ଼୍ ଦିଅ କି ନ ଦିଅ ଟ୍ରାଏ କରମ୍। ହୁ ଇଜ୍ ଦ୍ୟାଟ୍? ଆଉ ତମର ପ୍ଲାନିଂ କଣ ଅଛି ଯିବାର?
ପ୍ଲାନିଂ ଏ ପ୍ଲାନିଂ ତ ସେମତି କିଛି ନାହିଁ ଦେଖିଆ ଆଉ ସେଇ ପାଖାପାଖି ଏଇ ପା ଖରେ ଯୋଉ ଜାଗା ଅଛି ଦେଖିକିରି ବୁଲି ଯିବୁ ଆଉ ଆର ଥର ତ ରଜୁ କୁ ଘରୁକୁ ପଳେଇଥିଲି। ଆଉ ସେଇଥିପାଇଁ ଯାଇ ପାରିଲାନି କୁଆଡେ ବୁଲି? କୋଉଥିଲେ କହିଲେ ଥିଲେ ଏଇଠି ଯାଇଥାନ୍ତୁ ବୁଲି।
ହ ଏଠି ପ୍ଲାନ୍ କର ଡାଙ୍ଗର କଟାରୁ
କହୁନୁ ମୁଁ ତ ଘରେ ଅଛି କୁଆଡେ ବୁଲୁଛନ୍ତି?
ସେଇଆ ସେ ସମସ୍ତେ ସେମିତି କୁହନ୍ତି।
ନା ନା ସିଏ ନେଇଥାନ୍ତେ ଏ ନାଇଁ ସେଟା କୁହନ୍ତୁ କଣ?
ବାପଘରୁ କେତେଥର ଆଇଲେଣି?
ୟେ ନବାକୁ ସେ ରାଜି ଟିକେ ଯଦି ଫ୍ୟାମେଲି ହ
ହଁ ସିଏ ଟିକେ ଚାହୁଁଛନ୍ତି ଏକୁଟିଆ ବୁଲାବୁଲି।
ଉଁ
ସିଏ ଚାହୁଁଛନ୍ତି ଏକୁଟିଆ ଟିକେ ଫ୍ରିଲି ବୁଲିକି ଟାଇମ୍ ସ୍ପେଣ୍ଡ୍ କରିବା ପାଇଁ
ହେଁ ହେଁ ଏସ୍
କିନ୍ତୁ ହୋଉନି ଆଉ। ଫ୍ୟାମିଲିରେ ବନ୍ଧା ଏଇ ଜୀବନ। ଜଏଣ୍ଟ ପରିବାର ମାନେ ସେମିତି ହିଁ ହବ।
ହୁଁ ଉଁ
ଯାହାହେଲେ ବି ଜଏଣ୍ଟ୍ ପରିବାର ତାପରେ ଦୁଇରେ ଏ କଁ କଇଲୁ ଜଣଙ୍କୁ ଦୋଉଥୁବୁ ମାନେ ଆଉ ଜଣଙ୍କୁ ନଦେଲେ
ଅଂହାଁ ବାସ୍ କଥା ହେଲା ସେଇଆ ଯୁଆଡେ ଯିବୁ ମେଞ୍ଚେନେଇକି ଯିବୁ।
ଆଉ ସେଠି କଣ ଲାଗିବ ଯେମିତି କି ସେଇ ଘର ଭିତରେ ଅଛି ବାହାରୁକୁ କୁଆଡେ ଆସିନି।
ହଁ।
ସେମିତି ଫିଲ୍ ହବ। ହ ତୁ କଣ କରଛୁ? କଣ ଖାଇଲୁଣି କଣ?
ମୁଁ ଖାଇଚି ରୁଟି, ଭଜା। ରୁଟି, ଭଜା ଖାଇଚି।
ଆଉ କଣ ଖାଇଚୁ?
ଆଉ ଖାଇଲା ବେଳକୁ ଯାଇକି ସାଡେ ଗୋଟେ। ଏଇ ନାଇଁ ଆଉ ଗୋଟେ ସାରି ଗୋଟେ ସାଡେ ବାରଟା ଛାଡିକି କୋଉଠିକି?
ହୁଁ। ହାଲୋ ଆଉ ଭିଣେଇ ଭାଇ। ଭିଣେଇ ଭାଇ
ଇଏ ଏବେ ଆସିଲେ।
କଣ କୀର୍ତ୍ତନ କରିବେ? ତାଙ୍କର ରାତି ପାଇଲେ ବ୍ରାହ୍ମଣୀପାଲ୍ ରେ ଡିଉଟି। ଆସିଲେ ତ ବ୍ରାହ୍ମଣୀପାଲରେ ସେଠି ହେଇଯାଇଥାନ୍ତା, ସେ କାହିଁକି ସିଆଡେ ଯାଇକି ସେଠି ହେଲେ?
କାଲିି ତୁ ଦେଖିଥିଲୁ?
ଡେଲି ଦେଖୁଛି।
ଆଉଁ କାଲି ଯାଇଥିଲେ କା- କାଲି କାର୍ ରେ ଯାଇଥିଲେ ବା।
ହଁ ଦେଖିବାରେ ନୋ କମ୍ପ୍ରୋମାଇସ୍।
ହଁ
ଦେଖା ଦେଖି ଆଗେ ତାପରେ ଯାଇକି ଯାହା। ଦେଖାଯାଉନି ତୋତେ କୁଆଡେ ବୁଲିବୁଲାକି ଆସିଲୁ ନା ଖାଲି ଗୁଟିନ ଦେଖା ରେ ରହିଯିବୁ ନା
ଉହୁଁ,
ଆଉ ଚିକି ଜଣ ଚିକିକୁ ଦେଖାକଲ ନା?
କଣ?
ଚିକି ସହିତ ଦେଖା କଲୁ ନା?
ଚିକି?
ହଁ।
ଚିକି ସାଙ୍ଗରେ ନା ତ।
ଦେଖା କରିନ? କେମିତି ଚିକି ସହିତ ଦେଖା କରିନୁ ତୁ?
ଏ ଚିକି ଗାଁରେ ଅଛି ହେଲା। ଆଉ କାଲି ଯୋଉ କହୁଥିଲା ମୁଁ ଯାଉଚୁ, ବୋଧେ କୁଆଡେ ଯାଇ ଥିଲା ଯାଇକି ପୁଣି ସେ ଗାଁକୁ ଗଲା ହେଲା, ସିଏ ତା ଶାଶୁଘରକୁ ଆସିନି।
ସେଥିପାଇଁ କହୁଥିଲା ଆଉ। ସେ ଆଜି ଯିବ ବୋଧେ କହୁଥିଲା, ନା ନା ଆଜି ନୁହେଁ ଆଉ ଦି ତିନି ଦିନ ପରେ ଯି
ହଁ ମୁଁ ଆଉ ଆଜି ତା ସହିତ କଥା ହେଇନି, ଏକରେ ତ ତାର ନେଟୱାର୍କ ପାଉନାହିଁ, ଫୋନ୍ କରିଥିଲେ।
ଦଶ ତାରିଖରେ ଯିଵ ବୋ
ହଁ। ହୋ ହଉ ତାନେ ପରେ କଥା ହବା ରଅ।
ହଉ।
ହଉ।